ହଁ ଆଜ୍ଞା ନମସ୍କାର।
ଜୟ ଜଗନ୍ନାଥ। କଣ କରୁଛନ୍ତି ଆପଣ? ମୁଁ ଏଠି ବସିଥିଲି।
ହୁଁ ହଁ ମୋର ପଢ଼ା ଚାଲିଥିଲା ଟିକେ ନାକୁ ଆଉ ପଢ଼ା ଚାଲିଥିଲା।
ହୁଁ ଓହୋ ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ସମସ୍ତଙ୍କର ବହୁତ ଭଲ ଆପଣଙ୍କର?
ହଁ ଭଲ ଅଛନ୍ତି।
ଆ ହଉ ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଏବେ ମୁଁ ଦି ଝିଅ ଭଉଣୀ ଅଛୁ।
ଆପଣଙ୍କର ହଜବେଣ୍ଡ?
ଆଜ୍ଞା। ଦି ଭଉଣୀ ଦି ତାଙ୍କ ଆମ ଦି ଝିଅ ଅଛୁ ଏଇ ଗୋଟେ ରୁମରେ ଆଉ
ଓ ଆପଣ ତା ବ୍ୟତୀତ ଆପଣଙ୍କ ଘରେ କିଏ କିଏ ଅଛନ୍ତି ମାମା ବାବା ମୋର ମୁଁ ମୋ ନାନୀ ଆଉ ବାବା ମାମା।
ଓ କଣ କରୁଛନ୍ତି ସମସ୍ତେ ହଁମ୍ ଭାଇ ଦି ଭାଇ ଭା ଵଡ଼ା
ହଁ ମାମା ଏଠି ଘର ଓଳଉଛି ନାନୀ ର ମୋର ବସିକି ମୋ ପାଠ ପଢା ଦେଖୁଥିଲୁ। ଆଉ ବାବା ତାଙ୍କର ରେଷ୍ଟ ନଉଛନ୍ତି ଆଉ। କଣ ଖାଇଥିଲି ଆଜି ଦି ପହରେ?
ବିରିୟାନୀ ବିରିୟାନୀ କରିଥିଲି ଚିକେନ ବିରିୟାନୀ କରାହେଇଥିଲା ଭାଇର ବାର୍ଥଡେ ଥିଲା ତ।
ଓହୋ ତାଙ୍କ ହାପି ବଥଡେ କହିଦେବେ।
ଆଜ୍ଞା ଥାଙ୍କୟୁ କହିଦେବି ଆଉ। ଆଉ ସମସ୍ତେ ଭଲ ଅଛନ୍ତି ମୋ ଭାଇ କରୁଥିଲେ। ମାନେ ଆଉ ଜଣେ ଭାଇ ଦି ଭାଇ ନା ଆଉ ଗୋଟେ ଭାଇ କରିଥିଲେ ଆଉ ଜଣଙ୍କ ପାଇଁ ଆଉ।
ଓହୋ। ହଁ ଆମର ବି ସମସ୍ତେ ଭଲ ବହୁତ ଭଲ ଭଲ ଜିନିଷ ଆଜି ବି ଆମର ଖାଇବା ହେଇଥିଲା।
କଣ ହେଇଥିଲା।
ଭାତ କୋଳଥ ଡାଲି ତରକାରୀ ଆଉ ଛେନା ତରକାରୀ।
କୋଳଥ ଡାଲି ମ ତରକାରୀ ନା ଡାଲି ସେଟା।
ନାଇଁ ଡାଲି ନା କୋଳଥ ଡାଲି।
ମତେ ଭଲ ଲାଗେ ବହୁତ କୋଳଥ ଡାଲି। କାଲି ଭାବୁଥିଲି ବର୍ଷା ପାଗକୁ ଭଲ ଲାଗେ କିନ୍ତୁ ହଁ ହଁ ହଁ ମତେ ଟିକେ ମିଠା ପକେଇଲେ ଭଲ ଲାଗେ ଖଟା ମିଠା।
ହଁ ଆମର ତ କେବେ ଖଟା ମିଠା ପଡେନି ବଟ୍ ଆମର କେବଳ ଆମ୍ବୁଲ ପଡିକି ହିଁ ହୁଏ।
ହଁ ସେ ଆମ୍ବୁଲ ପଡେ କିନ୍ତୁ ଆଉ ମୁଁ ଟିକେ ଚିନି ପକେଇ ସେଇଥିରେ ଖାଏ ଭଲ ଲାଗେ ମତେ।
ଓହୋ ଆଉ ଆପଣଙ୍କର ମୁ କଣ ଆପଣଙ୍କ ଘର କୋଉଠି।
ଆମର ବରଗଡ। ଆପଣଙ୍କର।
ଆମର ଭୁବନେଶ୍ୱରୁ ଉତ୍ତରା।
ମୁଁ ତ ବି ଉତ୍ତରାରେ ଅଛି।
ହଁ ଆଉ ଉତ୍ତରାରେ କୋଉଠି ଅଛନ୍ତି ଆପଣ ଏଇନେ।
ଏ ଗୁଡ଼ିଆ ପୋଖରୀ ପାଖାପାଖି ଅଛି।
ଓହୋ ଆପଣ ଗୁଡିଆ ପୋଖରୀ ଆମେ ସେଇ ଗୁଁ ଗୁଡିଆ ଆପଣ ପଛୁକୁ ଆସିଲେ ପେଟ୍ରୋଲ ପମ୍ପ ସାଇଟ ନେ ପାଖ ଗଳି ଗୋଟେ ଅଛି ସେ ଗଳି ଭିତରେ ଆମେ ରହୁଚୁ।
ଓହୋ ଆଜ୍ଞା ଆଉ।
କଣ।
ବରଗଡ ମାନେ ବରଗଡ ମାନେ ସେଟା କଳ୍ପନା ପାଖରେ ଅଛି। ବରଗଡ଼ ବି ରିଟ୍ କଲୋନୀ ଆ ବଡଗଡ ଆଜ୍ଞା ଆଜ୍ଞା।
ଆପଣଙ୍କ ପଟେ ମତେ ଲାଗିଲା ବରଗଡ ବୋଧେ ଆପଣ କହୁଛନ୍ତି।
ନାଇଁ ନାଇଁ ବଡଗଡ।
ଓ ହୋ ଆଉ କୁଆଡେ ଯା ଆପଣ କୁଆଡେ ବୁଲାବୁଲି କରିଛନ୍ତି କି?
ହଁ ଏବେ ତ ଆମେ ଯାଇଥିଲୁ ତୁ ଆର ସପ୍ତାହରେ ଦାର୍ଜିଲିଂ ଗ୍ୟାଙ୍ଗଟକ। କୋଲକାତା। ବୁର୍ଲିକି ଆସିଲୁ ପହର ଦିନ ବହଞ୍ଚିଲୁ ଆସିକି। ଆଜ୍ଞା ହଁ।
ଓହୋ। ଆଉ ଉଁ ସମସ୍ତେ ଆପଣଙ୍କ ଘରେ ଯୋଉ ଆପଣଙ୍କ ଦିି ଝିଅ ସବୁ ଭଲ ଅଛନ୍ତି?
ଖାଇବଳି ହଁ ଭଲ ଅଛି ଲୋ
ହୁଁ ଆପଣଙ୍କ କଣ ପଚାରୁ ନାହାଁନ୍ତି?
କଣ କହିଲେ?
କଣ ପଚାରି ନାହାଁନ୍ତି ଆପଣ?
ମୁଁ କହିଲି ଆଉ ସମସ୍ତେ ଭଲ ଅଛନ୍ତି? ଆଉ କଣ ବ ଆପଣ କଣ ପଢାପଢି କରୁଛନ୍ତି?
ମୋର ପ୍ଲସ ଟୁ ସେକେଣ୍ଡ ଇୟର।
ଏଇ ବର୍ଷ ଟିକେ ମାନେ ଇଏ କରିବାକୁ ପଡିବ ପରିଶ୍ରମ କରିବାକୁ ପଡିବ ଆପଣଙ୍କୁ।
ଆଜ୍ଞା।
ଭଲ ସେ ପଢିବେ ଆପଣଙ୍କର ମାନେ କଣ ଷ୍ଟ୍ରିମ୍ କଣ?
ସାଇନ୍ସ।
ହୁଁ ହୁଁ ଏ ବର୍ଷ ଭଲସେ ପଢିବେ ଆଉ।
ଆଜ୍ଞା।
ଆପଣ କୋଉ କଲେଜ ରେ ପଢୁଛନ୍ତି? ସେ ପାଖରେ ନା ଦୁର୍? ଆରେ ବଢିଆ ମୁଁ ବି ବଢେ ପଢିଥିଲି ପ୍ଲସ ଟୁ ପ୍ଲସ ଥ୍ରୀ। ନାଁ।
ପ୍ଲସ୍ ଟୁରେ ଆପଣଙ୍କର ଷ୍ଟିମ୍ କଣଥିଲା?
ନାଇଁ ମୋ ମୋର ଆଡ୍ସ ଥିଲା। ବିଜେ ବି ୟୁକେପ୍ ପଢୁଥିଲି ହଁ।
ପ୍ଲସ୍ ଥ୍ରୀ ଅନର୍ସରେ?
ସୋସିଓଲୋଜି।
ସୋସିଓଲୋଜି ଓହୋ ଓହୋ।
ଆପଣ କେମିତି ଯିବା ଆସିବା କରନ୍ତି?
ବାବାଙ୍କ ସହ ପଳାଏ ଆଇଲା ବେଳେ ବସ୍ ରେ କିମ୍ବା ଅଟୋରେ ପଳେଇ ଆସେ ଆଉ।
ଟାଉନ ବସ୍ ରା ରେ ନା ପୁରୀ ବସ ରେ ଆସନ୍ତି?
ନାଇଁ ମୋ ବସ୍ ରେ।
ଓ ହଁ କେତେ ଟାଇମ୍ ଲାଗେ ଯିବା ଆସିବା?
ଯିବା ଆସିବା ଯିବାକୁ ବାବାଙ୍କ ସହ ଗଲେ ତ ବହୁତ କମ୍ ପନ୍ଦର ଦଶ ପନ୍ଦର ମିନିଟ ଦେଇ ପହଞ୍ଚେଇବେ ବାବା ନେଇକି। ପହଞ୍ଚେଇ ଦିଅନ୍ତି ଆଇଲା ବେଳେ ବସ୍ ତ ରହି ରହି ଆସିବ ନା ପ୍ରାୟ ଅଧଘଣ୍ଟା ପାଖାପାଖି ଲାଗିଯିବ ଆଉ।
ଆଉ ଦିଦି କଣ କରନ୍ତି?
ତାର ପ୍ଲସ୍ ଥ୍ରୀ ଥାର୍ଡ଼ ଇୟର୍।
କୋଉ କଲେଜ ତାଙ୍କର?
ତାଙ୍କର ମନି ଉଇ
ସିଏ କେମିତି ଯାଆନ୍ତି?
ହୁଁ?
ସେ ବସ ରେ ସେମାନେ ବସ୍ ରେ ପଳାନ୍ତି ନା ବାବାଙ୍କ ସହ ଯାଆନ୍ତି? ସେ ବସ୍‌ ରେ ଯାଆନ୍ତି ନା ବାବାଙ୍କ ସହ ଯାଆନ୍ତି?
ନାଇଁ ଆମେ ଦିଟା ଜାକ ମାନେ ଯଦି ଯଦି ଆମ କଲେଜ ଷ୍ଟାଟ ନାଁ ଠିକ୍ ଟାଇମ୍ ମାନେ ଟାଇମ୍ ପାଖାପାଖିବ ତ ବସ ଯଉ ନହେଲେ ତାର ବେଳେ ବେଳେ ଲ ଓଭର ଟାଇମ ରେ ପଡ଼ିଯାଏ ମାନେ ପ୍ଲ ଗୋଟେ ଦିନ ଯୋଉ ଦିନ ବାରଟା ଗୋଟେ ରେପଡିଥବ ସେ ତାର ବାବା ଅଲଗା ଯାଇ ବସେ। ମୁଁ ମୋର ଯାଏ ଅଲଗା ଆଉ।
ଆଜ୍ଞା ହୁଁ ହୁଁ ହୁଁ। ତାଙ୍କର ଏଇଟା ଲାଷ୍ଟ ତମର ବି ଏଇଟା ଲାଷ୍ଟ ଇୟର ନା?
ହଁ।
ସେ ଟିକେ ଗ୍ରାଜୁଏସନ ପରେ ଏବେ ପିଜି କରିବେ ନା ଆଉ କଣ ପ୍ଲାନିଂ ଅଛି ତାଙ୍କର?
ନାଇଁ ସିଏ ପିଜି କରିବ ନା।
ହଁ ଏବେ ଏ ତାଙ୍କର ଏଇଟା ଚାରି ବର୍ଷ ଏକ୍ଜାମ ଦେବେନି ନା ତିନି ବର୍ଷ ଏଟା?
ନାଇଁ ତିନି ବର୍ଷ।
ଓହୋ। ଭଲ ହେଲା ତିନି ବର୍ଷ।
ଆଉ ଆପଣ କୁଆଡ଼େ କୁଆଡ଼େ ଯାଇ ବୁଲିଛନ୍ତି? ହଁ। ଯୋଉ ଆପଣ ଏବେ ଯୋଉ କୋଲକତା ହଁ।
ଆଜ୍ଞା କୁହନ୍ତୁ।
କୋଲକାତା ଦାର୍ଜିଲିଂ ମାନେ ବ୍ୟତୀତ ଆପଣ ଆଉ କୋଉଁଠି କୋଉଁଠି ଯାଇଛନ୍ତି ଓଡ଼ିଶା ଭିତେରେ?
ବିଶାଖାପାଟ୍, ଓଡିଶା ଭିତରେ ହେଲେ ମୁଁ ଘଟଗାଁ ଯାଇଚି। କପିଳାସ ଯାଇନି। ଏପଟେ ତାରା ତାରିଣୀ ଯାଇନଥିଲି ଯୋଉ ତାରା ତାରିଣୀ ଗଲି। ଆଉ ସମ୍ବଲପୁର ଆଡ଼େ ଯାଇନି। ବଲା ଙ୍ଗିର ର ଯୋଉ ନୃ ହରିଶଙ୍କର ଯାଇଚି। ଆଉ ତାଳଚେର୍ ଯାଇଚି ବୁଲିବାକୁ। କେଉଁଝର ସାନଘାଗରା ଯାଇଚି। ଆଉ ଖୋର୍ଦ୍ଧା ଲାଇନ୍ ର ସବୁ ଯାଇଚି। ନୟାଗଡ ଲାଇନ୍ ର ସବୁ ଯାଇଚି। ଆପଣ?
ଆମେ ମୁଁ ବି ବଲାଙ୍ଗୀର୍ ରେ ବଲାଙ୍ଗୀର ବ୍ୟତୀତ ଯାଇଥିଲି ତାରା ତାରିଣୀ ଆଉ ଯୋଉ ବାଲ୍ କୁମାରୀ। ଆ
ବାଳକୁମାରୀ ବାଳକୁମାରୀ ବହୁତ ବଢିଆ ହେଇଛି।
ରାୟଗଡ଼ ହଁ ବହୁତ୍ ମାନେ ବହୁତ୍ ନୟାଗଡ଼ର ଯୋଉ କଣ୍ଟିିଲ ନୀଳମାଧବ ଓଡଗାଁ ରଘୁନାଥ ।
ଆଜ୍ଞା ଆଜ୍ଞା ଆଜ୍ଞା। ଏବେ ପ ଫତେଗଡ୍ ରାମ ମନ୍ଦିର ଯାଇଛନ୍ତି? ଫତେଗଡ୍ ରାମ ମନ୍ଦିର ଯାଇଛନ୍ତି? ମୁଁ ସେଇ ଯାଇନି। ଆମ ଘର ପାଖରେ ହେଇକି ମୁଁ ଯାଇନି। ଯିବି ଆଉ। ଭାବୁଚୁ ଯିବୁ ବୋଲି କେବେ।
ମାମୁଁ ଘରଠୁ ପାଖ ନା ଟିକେ ନାକୁ ସେଥିପାଇଁ ଆମେ ମାମୁଁ ଘରକୁୁ ଯାଇକି ମାମୁଁ ଖୋର୍ଦ୍ଧା। ଖୋର୍ଦ୍ଧା।
ଓହୋ। ଆପଣଙ୍କର?
ଆ ଗାଁ ହଉଚି ଟଙ୍କପାଣି ମ। ହଁ ଗାଁ ଟଙ୍କପାଣି ରହୁଚୁ ଉତ୍ତରା ରେ। ହୁଁ ସେପଟେ। ଆଉ ରହୁଚୁ ଆସିକି ଉତ୍ତରା ରେ ଆଉ। ବାବା ହେରିକା ଦିଇ ଭାଇ ଦିଇ ଭାଇ।
ଓହୋ ସେ ଆଉ ଜଣେ ରହୁଛନ୍ତି କୋଉଠି ଟଙ୍କପାଣିରେ?
ହଁ ଗାଁରେ।
ହୁଁ ହୁଁ ହୁଁ। ଓହୋ ଆପଣ ଏଠି ବହୁତ ବର୍ଷ ହେଲା ପଳେଇ ଆସି ଛନ୍ତି ନା ଏବେ ଆସିଲେ?
ଆଇଲୁଣି ପାଖାପାଖି ଦଶ ବାର ବର୍ଷ ହେଇଯିବ।
ଓ- ହୋ -ହୋ ଆଜ୍ଞା ଭଲ। ହୁଁ- ହୁଁ- ହୁଁ ଘର କରିକି ପଳେଇ ଆସିଚନ୍ତି ନା? ହଁ- ହଁ ଆଜ୍ଞା କୁହନ୍ତୁ।
ମୋର ସେଇ ଟାଇମ୍ ରେ ପଢା ନାନାର ପଢା ଥିଲା ତ ଏପଟେ ଆସିକି ଥିଲୁ ରହିଚୁ ରହିଚୁ ଆଉ।
ହଁ କିନ୍ତୁ ସବୁ ଦୂର ହଉଚି ନା ଏପଟକୁ ଆପଣଙ୍କର?
ହଁ ଦୂର ହେଲେ ବି‌ ଆଁ କଣ କରିବା ରହିବାକୁ ଟିକେ ସବୁଠୁ ମାନେ କିଛିଟା ଅ- ମାନେ କଣ କିଛିଟା ପାଇବାକୁ ହେଲେ କିଛିଟା ହରାଇବାକୁ ପଡିବ ନା। ତ ଗାଁ ସୁଖ ଛାଡ଼ିକି ଏତି ରହିବ ପାଠ। ପାଠ ପଢିବାଟା ନି-ଆଗ ନା ଆଉ ଗାଁରେ ରହିିକି ଲାଭଟା କଣ।
ପାଇଁ ସବୁ କରିବାକୁ ପଡିବ ବାଧ୍ୟ। ପାଠ ପାଇଁ ସବୁ କିଛି କରିବାକୁ ପଡିବ ବାଧ୍ୟ ଯିବା ଆସିବା ଖାଲି ଟିକେ ପ୍ରୋବ୍ଲେମ ହେଇଯାଉ ତୁ ଦୂର ଆଉ କିିଛି ନାଇ।
ଆଉ ସିଏ ଚଳିବ ଅ- ଯିବା ଆସିବା ହେଲେ ବି ଏଇତ -ଏଇତ ସରିଲା ଲାଷ୍ଟେରେ ନାନାର ସରିଗଲା ଆମେ ବୋଧେ ଭାବୁଚୁ ଗାଁକୁ ପଳେଇବୁ। ଓ ଗାଁରେ ସେପଟେ ଯାଇକି ରହିବୁ। ଟିକେ ଯଉ ମୋର ପ୍ଲ-ପ୍ଲସ୍ ଟୁ ଟା ଭଲସେ ଆଉ ନାନ ପ୍ଲସ୍ ଥ୍ରୀ ସରିଯାଇଥାଏ ତ ଆମେ ଯିବୁ ସେପଟକୁ।
ହଁ ଏଠି ଘର କରିଦେଇଚନ୍ତି ନା- ଆଜ୍ଞା କରିଦିଅନ୍ତୁ।
ଆଜ୍ଞା ଧନ୍ୟବାଦ।